ହାଲୋ।
ହାଲୋ।
ମ୍ୟାଡ଼ାମ୍ ନମସ୍କାର।
ନମସ୍କାର।
ହୁଁ ନେଟୱାର୍କ ପାଉନଥିଲା ବୋଧେ ଶୁଭୁନଥିଲା ସେତେବେଳେ?
ନେଟୱର୍କ ପାଉନି।
ଆପଣ ଆବାଜ୍ ବହୁତ୍ ବହୁତ୍ ବଡ଼ ବଡ଼ ଆବାଜ୍ ଆସୁଚିତ ଧୀରେ ଧୀରେ କହ?
ହଁ ହଁ ଯଉ
ଠିକ୍ ଅଛି।
ମ୍ୟାଗି ଦେଖୁଥିଲି। ଯୋଉ ଇଣ୍ଟେରିୟର ଅଫ୍ ଆର୍ଥ ପୃଥିବୀ ଯୋଉ ଆର୍ଥକୁ ତିନିଟା ଭାଗରେ ବିଭକ୍ତ କରାଯାଇଚି ସେଇଟା କହିବି?
ହଁ କୁହନ୍ତୁ ହଁ କୁହନ୍ତୁ କୁହନ୍ତୁ?
ହଁ ସେଇଟା ହଉଚି ଗୋଟେ ହଉଚି କ୍ରଷ୍ଟ
ଆପଣ ଧୀରେ କୁହନ୍ତୁ ବହୁତ୍ ଜୋରେ ଆବାଜ୍ ଆସୁଚି। ଆପଣ ସୋଲ୍ ସୋଲ୍ କୁହନ୍ତୁ ହଁ କୁହନ୍ତୁ ଏବେ ସୁବିଲା ହଁ।
ଗୋଟେ ହେଉଚି କ୍ରଷ୍ଟ ତାପରେ ମାଣ୍ଟାଲି ତାପରେ କୋର୍
ହଁ ଆପଣ ଆରାମସେ କୁହନ୍ତୁ ଧୀରେ ଧୀରେ କୁହନ୍ତୁ ମତେ ବହୁତ୍ ଜୋରେ ଶୁଭୁଚି। କଣ ପାଇଁ ଭଲ୍ୟୁମ କମ୍ ହଉନି ମୁଁ ଜାଣିପାରୁନି କାନ ଖରାପ୍ ହେଇଯିବ ମୋରତ ଆପଣ ସ୍ଲୋ ସ୍ଲୋ କୁହନ୍ତୁ।
ଏଇ ଏଇ ତିନିଟା ହେଲା ଏଇ ତିନ୍
ହଁ କୁହନ୍ତୁ ଶୁଭୁଚି ହଁ ମୁଁ ଶୁଣିଲି କୁହନ୍ତୁ ଆପଣ କହୁଛନ୍ତି ମୁଁ ଶୁଭୁଚି କୁହନ୍ତୁ।
ସବୁଠାରୁ ଯୋଉଟା ବାହାର ଲେୟାର
ଆପଣ ଫୋନ୍ ଟାକୁ ଟିକେ ଦୂରରେ ର ଖନ୍ତୁ ନହେଲେ ବହୁତ୍ ସ୍ଲୋ କୁହନ୍ତୁ ମତେ ବହୁତ୍ ଜୋରେ ଶୁଭୁଚି ମୁଁ ଭଲ୍ୟୁମ କମ୍ କଲେବି ପାରୁନି।
ସବୁଠାରୁ ଯେଉଁଟା ଏ ବାହାର ଲେୟର୍ ତାକୁ କୁହାଯାଏ କ୍ରଷ୍ଟ
ଓକେ ବୁଝିଲି।
ଏ କ୍ରଷ୍ଟଟା ଜିରୋ ପଏଣ୍ଟ ଫାଇବ୍ରୁ ଗୋଟେ ପରସେଣ୍ଟ ଆର୍ଥର ଭଲ୍ୟୁମ୍ ଆର୍ଥର ଭଲ୍ୟୁମ୍ ଯେତିକି ତାର ଜିରୋ ପଏଣ୍ଟ ଫାଇଭ୍ରୁ ଗୋଟେ ପରସେଣ୍ଟ ଇଏ ଆକୁୟଡ଼ କରିଚି।
ହଁ।
ଫ୍ରଷ୍ଟାଟା ମାନେ ଟୋ ଆଟାଲି ଯଦି ମା ଆର୍ଥର ଆର୍ଥର ଭଲ୍ୟୁମ୍ ଶହେ ପରସେଣ୍ଟ ହବ ଏଇଟା ଜିରୋ ପଏଣ୍ଟ ଫାଇଭରୁ ୱାନ୍ ପରସେଣ୍ଟ କ୍ରଷ୍ଟଟା।
ହଁ ବୁଝିଲି।
ଆଉ ଆର୍ଥର ଯୋଉ ମାସ୍ ଅଛି ଆର୍ଥର ମାସର ଏଇଟା ଏକ ପରସେଣ୍ଟରୁ କମ୍।
ହଁ ବୁଝି
ଆଉ ଆର ଯେତେ ଭିତରକୁ ଯିବ କ୍ରସ ର ଯେତେ ଭିତରକୁ ଭିତରକୁ ଯିବ ତାର ଡେନ୍ସିଟି ସେତେ ବଢି ବଢି ଯିବ।
ହଁ ବୁଝିଲି।
ତାପରେ ଆର ଯଉ ଥିକନେସ ଟା ଡିଫରେଣ୍ଟ କରେ। ଯେତେ ତଳକୁ ତଳୁକୁ ଯିବ ଆର ଥିକନେସ୍ ଟା ଡିରେଣ୍ଟ ଭ୍ୟାରିଜ୍ କରେ। ଡିଫରେଣ୍ଟ ରେ ରେଞ୍ଜରେ ଭ୍ୟାରି କରେ।
ଆଜ୍ଞା।
କ୍ରଷ୍ଟ ଦିଟା ଅଛି। ଗୋଟେ ହଉଛି ଓସେନିକ୍ କ୍ରଷ୍ଟ ଆଉ ଗୋଟେ ହଉଛି କଣ୍ଟିନେଣ୍ଟାଲ କ୍ରଷ୍ଟ।
ହଁ।
ଓସେନିକ୍ କ୍ରଷ୍ଟ୍ ଯେଉଟା ମାନେ ଯୋଉଟି ପାଣି ରହୁଛି। ପାଣି ଭାଗଟା।
ହଁ।
କଣ୍ଟିନେଣ୍ଟାଲ କ୍ରଷ୍ଟ ଯୋଉଟା ହଉଛି ଉଁ ଲ୍ୟାଣ୍ଡ ଏରିଆ ଟା। ହେଲା। ଯୋଉ ଓସେନିକ୍ କ୍ରଷ୍ଟ ର ଥିକନେସ୍ ହେଉଛି ପାଞ୍ଚରୁ ତିରିଶି କିଲୋମିଟର। ବୁଝି ହେଲା?
ହଁ ବୁଝିଲି।
ଓସେନିକ୍ କ୍ରଷ୍ଟର ଥିକନେସ୍ ହଉଛି ପାଞ୍ଚରୁ ତିରିଶି କିଲୋମିଟର।
ହଁ ବୁଝିଲି।
କଣ୍ଟିନେଣ୍ଟାଲ୍ କ୍ରଷ୍ଟର ଥିକନେସ୍ ସଉଛି ପଚାଶରୁ ସତୁରି କିଲୋମିଟର।
ବୁଝିଲି।
ପଚାଶରୁ କେତେ କିଲୋମିଟର?
ସତୁରୀ କିଲୋମିଟର।
ସତୁରୀ କିଲୋମିଟର ଏତିକି
କହୁଛନ୍ତି। ମତେ ଲାଗୁଛି ଆପଣ ଭୁଲ୍ ଡାଟା କହୁଛନ୍ତି, ଆପଣ ଇଣ୍ଟରନେଟ ରୁ ଡାଟା ନେଇଛନ୍ତି ନା ବହିରୁ ପଢିଛନ୍ତି?
ଏଇଟା ଏନ୍ ସି ଆର୍ ଟି ରୁ।
ସ ଆପଣ ଯଦି ପଢିବେ ଓସେନିକ୍ କ୍ରଷ୍ଟ ଆଉ କଣ୍ଟିନେଣ୍ଟାଲ କ୍ରଟ କ୍ରଷ୍ଟ, କଣ୍ଟିନେଣ୍ଟାଲ କ୍ରଷ୍ଟର ୱେଥ ଟା ଅଧିକ ଓସେନିକ୍ କ୍ରଷ୍ଟ ଠାରୁ।
ଅଧିକ ପା ପଚାଶ ରୁ ସ
ହଁ ପଚାଶ ନୁହଁ, କ୍ରଷ୍ଟ ଜିରୋରୁୁ ଷ୍ଟାର୍ଟ ହୁଏ। ଦେଖନ୍ତୁ ମୁଁ ଆପଣଙ୍କୁ କହିଦଉଛି, ଜିରୋ ରୁ ହିଁ ଷ୍ଟାର୍ଟ ହବ କ୍ରଷ୍ଟ ଜିରୋ ରୁ ଥା ଥାଟିଫୋର୍ ଲୋମିଟର ଯାଏ ଆପଣଙ୍କର କ୍ରଷ୍ଟ ରହୁଛି।
ଜିରୋରୁ
ଜିରୋରୁ ଥାର୍ଟି ଫୋର୍ କିଲୋମିଟର ପର୍ଯ୍ୟନ୍ତ।
ଥିକନେସ୍ ଟା। ଥିକନେସ୍ ପଚାଶରୁ ସତୁରୀ କିଲୋମିଟର ଭିତରେ।
ତୁ ଆପଣ ଓସେନିକ୍ କ୍ରଷ୍ଟ ଆଉ କଣ୍ଟିନେଣ୍ଟାଲ୍ କ୍ରଷ୍ଟ ଭିତରେ ଥିକନେସ୍ ଟା ଅଧିକ କାହାର?
ଅଁ, କଣ୍ଟିନେଣ୍ଟାଲ୍ କ୍ରଷ୍ଟର।
ହଁ ତ ଆପଣ କେତେ ଟ- କେତେ କହିଲେ? କେତେ ରୁ କେତେ କିଲୋମିଟର ପର୍ଯ୍ୟନ୍ତ ଓସେନିକ୍ କ୍ରଷ୍ଟ ରହୁଛି?
ଓସେନିକ୍ କ୍ରଷ୍ଟ ପାଞ୍ଚେରୁ ତିରିଶି କିଲୋମିଟର।
ପାଞ୍ଚ ରୁ ତିରିଶି?
ହଁ।
ଓକେ, ତାପରେ ଆପଣଙ୍କର ଅ, କଣ୍ଟିନେଣ୍ଟାଲ୍ କ୍ରଷ୍ଟ କେତେ ରହୁଛି?
ଗୋଟେ ଅ, ଓସେନିକ୍ କ୍ରଷ୍ଟ ତା ମାନେ ହଉଛି ଗୋଟେ ଓସେନିକ୍ କ୍ରଷ୍ଟ ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ପାରିବ ନହେଲେ ତିରିଶ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ପାରିବ। ସର୍ବନିମ୍ନ ହଉଛି ପାଞ୍ଚ କିଲୋମିଟର, ସର୍ବାଧିକ ହଉଛି ତିରିଶ କିଲୋମିଟର।
ବୁଝିଲି, ତାହେଲେ ଜିରୋ ରୁ ପାଞ୍ଚ ଭିତରେ କଣ୍ଟିନେଣ୍ଟ ତ ରହିବ ହିଁ? ଯୋଉ ଜିରୋ ରୁ ପାଞ୍ଚ, ଜିରୋ ରୁ ପାଞ୍ଚ ଯୋଉ ରହିଲା ସେଇଟା ତ କଣ୍ଟିନେଣ୍ଟାଲ୍ କ୍ରଷ୍ଟ ଟର୍ନଡାଉଏଟଲି।
ହଁ ଜି ଅ, ଅ,
ତାହେଲେ ଆପଣ କଣ୍ଟିନେଣ୍ଟ ର କ୍ରଷ୍ଟ ର ଯୋଉ ଡିଷ୍ଟାନ୍ସ ଟା କହିଲେ ଏବେ କୁହନ୍ତୁ।
ନା ନା ବୁଝିପାରୁନାହାନ୍ତି ବୁଝିପାରୁନାହାନ୍
ଆପଣ ମୋତେ କୁହନ୍ତୁ ବାସ୍ ମୁଁ ବୁଝିପାରୁଚି, ମୋତେ ମୁଁ ଯାହା ପଚାରୁଛି କୁହନ୍ତୁ ଆପଣ କଣ୍ଟିନେଣ୍ଟାଲ୍ କ୍ରଷ୍ଟ ର ୟୁଥ୍ ଟା କୁହନ୍ତୁ।
ଉଇଥ ମୁଁ କହୁନି ଉଇଥି କହୁନି ମୁଁ କହୁଛି ଥିକନେସ୍, ମୁଁ କହୁଛି ମୁଁ ଥିକନେସ୍ କହୁଛି ଥିକ୍ ନିସ୍ କହୁଚି।
ଥିକ୍ ନେସ୍ ଏକ୍ଜାକ୍ଟ୍ଲୀ ଥିକ୍ ନେସ୍ ବା ଉଇଡଥ ବା ଲମ୍ବ ବା ଯେତେ ଡିଷ୍ଟାନ୍ସ୍ ରହିଛି ଏକା ଜିନିଷ କୁହନ୍ତୁ ନା ସେ ଡିଷ୍ଟାନ୍ସ ଟା ସେ ଏଜାକ୍ଟ ନମ୍ବର ମତେ କୁହନ୍ତୁ ଆପଣ
କଣ୍ଟିନେଣ୍ଟାଲ କ୍ରସ୍ଟା ପଚାଶ୍ ରୁ ସତୁରି କିଲୋମିଟର।
ପଚାଶରୁ ସତୁରି ଅ ବାକି ଜିରୋ ରୁ ପଚାଶ୍ କୁଆଡ଼େ ଗଲା?
ଆରେ ଜିରୋ ରୁ ଷ୍ଟାର୍ଟ ହେଲା ନା ଜିରୋରେ ଖତମ୍ ହେଇଯିବ କି? ସର୍ବନିମ୍ନ ଯାଇ ଯାଇକି ପଚାଶ ପଚାଶ୍ ଯିବ ଏକା।
ଆଛା ଦିଦି ମତେ ଗୋଟେ କଥା କୁହନ୍ତୁ ଆପଣ? କନ୍ କ୍ରଷ୍ଟ ଷ୍ଟାଟ୍ର୍ ହଉଛି କେତେ ର ପୃଥିବୀ ପୃଷ୍ଠ ଯୋଉ ଉପର ଆପଣ ରହିଛନ୍ତି ନା ସେଇଟା କ୍ରଷ୍ଟ ନାଇଁ କୋଉଥିରେ ଯାଉଛି
କ୍ରଷ୍ଟ୍।
ସେଇଠୁ ଷ୍ଟାର୍ଟ ହେଲା ଜିରୋ ରୁ ଷ୍ଟାର୍ଟ ହେଲା।
ଜିରୋ ରୁ ଷ୍ଟାର୍ଟ ହେଲା। ବଟ୍ ଆପଣ ଜିରୋ ଭୁଲିଗଲେ ଆପଣ ମତେ ଯୋଉ ଡାଟା ଦେଲେ
ସେଇଠି ସରିଯିବ କି?
ନା ହା ଶୁଣନ୍ତୁ ଶୁଣନ୍ତୁ ଆପଣ ଯୁ ଯୁକ୍ତି କରନ୍ତୁନି କଥାଟା ଶୁଣନ୍ତୁ ଆଗେ ମୁଁ ଯୋଉଟା କହୁଛି ଆପଣ ଶୁଣନ୍ତୁ ଆପଣ ମତେ ବାସ୍ ଦିଟା କୋଶ୍ଚିନ୍ ମୁଁ ଆପଣଙ୍କୁ କରୁଚି। ଆପଣ ଯୋଉ ଦିଟା ଲେୟର କହିଲେ କଣ୍ଟିନେଣ୍ଟାଲ୍ କ୍ରଷ୍ଟ ଆଉ ଓସେନିକ୍ କ୍ରଷ୍ଟ। ଏଇ ଦିଟାର ଲେୟର୍ ଡିଷ୍ଟାନ୍ସ କୁହନ୍ତୁ ମତେ
ଡିଷ୍ଟାନ୍ସ, ଡିଷ୍ଟାନ୍ସ ଦେଇନି।
ଡିଷ୍ଟାନ୍ସ ନୁହଁ ଆପଣ ଯାହାବି କହୁଚନ୍ତି କଣ କହୁଚନ୍ତି ସେଇଟା କୁହନ୍ତୁ? ଥିକନେସ୍ ଠିକ୍ ଅଛି ମୁଁ ଆଉ ଥରେ ଆପଣଙ୍କୁ କୋଶ୍ଚିନ କରୁଛି ନିଜକୁ କରେକ୍ସନ କରିକି ମତେ ଗୋଟେ କଥା କୁହନ୍ତୁ ଥିକ୍ନେସ୍ କଣ୍ଟିନେଣ୍ଟାଲ୍ କ୍ରଷ୍ଟର ଆଉ ଓସେନିକ୍ କ୍ରଷ୍ଟର ଆପଣ କୁହନ୍ତୁ ମତେ?
କଣ୍ଟିନେଣ୍ଟାଲ୍ କ୍ରଷ୍ଟର ପଚାଶରୁ ସତୁରି କିଲୋମିଟର
ପଚାଶ ରୁ ସତୁରି ଓକେ ଆଉ ଓସେନିକ୍ କ୍ରଷ୍ଟ୍
ଓସେନିକ୍ କ୍ରଷ୍ଟର ପାଞ୍ଚ ରୁ ତିରିଶି କିଲୋମିଟର୍।
ପାଞ୍ଚ ରୁ ତିରିଶି ଠିକ ଅଛି ତାମାନେ ଓନ କ୍ରସ ଟା ପାଞ୍ଚ ରୁ ତିରିଶ ଯାଇଏ ବ୍ୟାପିଛି ଆଚ୍ଛା ଥିକନେସ୍ କହୁଛନ୍ତି ପଚାଶ ରୁ ସତୁରି ଆଉ ଜିରୋ ରୁ ପଚାଶ ଯାଏ କଣ ରହିଲା।
ଜିରୋରୁ ପଚାଶ ଯାଏ ଜିରୋ ରୁ ଆରମ୍ବ
ହଁ
ଜିରୋରୁୁ ସରିଯିବ କି? ଶୋଣ ଶୁଣ ଥିକନେସ ମାନେ କଣ ଜାଣିଛନ୍ତି? ଥିକନେସ୍ ଜିରୋ ରୁ ଆରମ୍ଭ ହେଲା ଜିରୋ ରୁ ସରିଯିବ କି? ଛାଡିବି କାହିଁକି, ଜିରୋ ରୁ ଆରମ୍ଭ ହେଲା ଜିରୋରୁୁ ସରିଯିବ କି?
ଯାହା କହୁଛନ୍ତି କି ଆପଣ ସମ୍ପୂର୍ଣ୍ଣ ରୂପେ ଠିକ୍ କହୁଛନ୍ତି, କୁହନ୍ତୁ ଏବେ ମୁଁ ଭୁଲ ଥିଲି, କୁହନ୍ତୁ ଏବେ ଆପଣ। କୁହନ୍ତୁ୍ ମ୍ୟାଡାମ୍ କୁହନ୍ତୁ।
କଣ୍ଟିନେଣ୍ଟାଲ୍ କ୍ରଷ୍ଟର ଥିକନେସ୍ ପଚାଶ ରୁ ସତୁରୀ କିଲୋମିଟର।
ଓସେନିକ୍ କ୍ରଷ୍ଟ ତର ଥିକନେସ୍ ପାଞ୍ଚ ରୁ ତିରିଶ କିଲୋମିଟର।
ଆଜ୍ଞା, ଆଜ୍ଞା, ତାପରେ।
ବୁଝିଲେ?
ଆଜ୍ଞା, ଆଜ୍ଞା, ତାପରେ କୁହନ୍ତୁ ବୁଝିଲି ବୁଝିଲି ମ୍ୟାଡାମ୍।
କ-ଏ କଣ୍ଟିନେଣ୍ଟାଲ୍ କ୍ରଷ୍ଟଟା ସତୁରୀ କିଲୋମିଟରରୁୁ ଅଧିକ ଥିକର୍ ହେଇ ପାରିବ।
ହଁ ବୁଝିଲି।
ଇନ୍ ଦି ଏରିଆ ଅଫ୍ ମେଜର୍ ମାଉଣ୍ଟେନ୍ ସିଷ୍ଟମ୍ ଯୋଉଠି ମାଉଣ୍ଟେନ୍ ଥିବ। ମାଉଣ୍ଟେନ୍ ଯୋଉଠି ଥାଏ ସେଇଠି କଣ୍ଟିନେଣ୍ଟାଲ୍ କ୍ରଷ୍ଟ ର ଟା ସତୁରୀ କିଲୋମିଟର ରୁ ଅଧିକ ହେଇପାରିବ।
ଆଚ୍ଛା, ଆଚ୍ଛା, ଓକେ ଓକେ ବୁଝିଲି।
ବୁଝିପାଇଲେ କାହିଁକି ନା ମାଉଣ୍ଟେନ କେତେ ହେଲାଣି ଉପରକୁ ଯାଇଛି ଉପରୁ ଆସିବ ନା?
ଆଛା ଆଛା ବୁଝିଲି ବୁଝିଲି? ଠିକ୍ ଅଛି ମ୍ୟାଡ଼ାମ ଆପଣଙ୍କହିତ କଥାଏ ଆଜି ବହୁତ ଭଲ ଲାଗିଲା କଣ୍ଟିନ୍ୟୁଟ ବିଷୟରେ ଜାଣିଲେ? ଫେର ନେକ୍ସଟ କଥା ହେଲେ ଆମେ ଆଉ ଅନ୍ୟ ବିଷୟରେ ଜାଣିବା?
ଆଜ୍ଞା।
ଆଜ୍ଞା ମ୍ୟାଡ଼ାାମ ନମସ୍କାର ମ୍ୟାଡ଼ାମ୍।
ହୁଁ।